ଆଜ୍ଞା ସାର୍ କୁହନ୍ତୁ?
ଆଉ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣ?
ହଁ ମୁଁ ବି ଏଇ ଟିକେ ଗଡୁଥିଲି ଆଉ ଆଉ ଖାଇସାରିଲେଣି ନା ନାଇଁ?
ହଁ ଖାଇସାରିଲିଣି ଆଉ ଆପଣ ଖାଇସାରିଲେଣି?
ହଁ ହଁ ମୁଁ ବି ଖାଇସାରିଲିଣି ଆପଣ କଣ ଖାଇଛନ୍ତି?
ଏଇ ଟିକେ ଜଳଖିଆ କରିଥିଲି ଆଉ।
ଓହୋ।
ନାଁ ଆଉ କୁଆଡେ ବୁଲା ବୁଲି ଯାଇନାହାନ୍ତି?
ନାଇଁ ଯାଇନି ଦେଖିଆ ଆଉ କେତେଦିନ୍ ପରେ ଭାବୁଛି ଯିବି ପାଖ ଜାଗା କୋଉଠି ତାପରେ କୁଆଡେ ଯିବୁ ଆଉ ଆପଣ କୁଆଡେ ଯାଇନାହାନ୍ତି ବୁଲିବାକୁ?
ନା ଯାଇନଥିଲି ଆଗରୁ ତ ଏଇ କିଛି ମାସ ପୂର୍ବରୁ ଯାଇଥିଲୁ ଆମେ ଘର ପରିବାର ପୁରା ଶିରିଡ଼ି ଆଉ
ଓହୋ ଶିରିଡି ଯାଇଥିଲେ ଶିରିଡିରେ ଏମିତି କୋଉ କୋଉ ଜାଗା ଅଛି ମାନେ କୋଉ କୋଉ ଜାଗା କଭର୍ କଲେ ଟିକିଏ କହିବେ କି ଆଗକୁ କାଳେ ଆମକୁ ଯିବା କୁ ସାହାଯ୍ୟ ହବ?
ହଁ ପ୍ରଥମେ ତ ଆମେ ଯେହେତୁ ବଜେଟ୍ ଟିକେ ସଟ୍ ଥିଲା ଆମେ ସମସ୍ତେ ଟ୍ରେନ୍ ରେ ଗଲୁ ପରିବାର ମିଶିକି ସମସ୍ତେ ଯାଇଥିଲୁ। ତ ଟ୍ରେନ୍ ପିଛା ଯିବା ଆସିବା ଲାଗିଲା ଚଉଦଶ ଟଙ୍କା। ଏବେ ତ ଟ୍ରେନ୍ ପିଛା ବଢିଗଲାଣି ସବୁ। ଆଗରୁ ପଡୁ ହେଲା ସାତଶହ ଟଙ୍କା ପଡ଼ିଥିଲା ଯିବା ପାଇ ଆସିବା ପାଇଁ ସାତଶହ ପଡ଼ିଥିଲା ନର୍ମାଲ ସ୍କିପ୍ ଟା ତ ସାତଶହ ଲେଖାଏ ପଡିଲା ଚଉଦଶ ଚଉଦଶ ଟଙ୍କା ହେଲା ସେଠୁ ଡାଇରେକ୍ଟ ଆମେ ଶିରିଡି ଠି ପହଞ୍ଚିକି ସେଇଠି ଆଶ୍ରମରେ ରହିଲୁ। ସାଇବାବା ଆଶ୍ରମରେ କମ ପଇସା ଦେଇକି ଆଉ। ଆଉ ଭଲ ବି ସୁବିଧା ଅଛି ସେଠି ଭଲ ସୁବିଧା ବି ଅଛି ଆଉ ତାପରେ ସାଇବାବାଙ୍କ ତରଫରୁ ମାଗେଣା ଖାଇବାକୁ ବି ମିଳୁଛି। ତାପରେ ସେଠୁ ଆମେ ଯାଇଥିଲୁ ଶନି ସେ ଯଉ ସନୀଶ୍ୱର ମନ୍ଦିର ତାପରେ ଆମେ ସେଠି ତ ତିନିଟା ଇଏ ହଉଛି ଜ୍ୟୋତିଲିଙ୍ଗ ଅଛି ଜାଣିଛନ୍ତି ତ ଆମେ ସେଠି ଦିଟା ଜ୍ୟୋତିର୍ଲିିଙ୍ଗ ବୋଲିଥିଲୁ। ଗୋଟେ ହଉଛି ତ ତ୍ରୟମ୍ବକେସ ଗୋଟେ ହଉଛି ଗ୍ରୀଷ୍ଣେଶ୍ଵର ଏମିତି ଇଏ କରିକି ଯାଇଥିଲୁ ଆଉ। ସମସ୍ତେ
ଓହୋ ତାହେଲେ ଏପଟେ ଯ ବି ବୁଲିଛନ୍ତି ନା?
ହଁ ଭଲ ଖାଇବା ମାଗଣା ଅଛି ତାପରେ ରହିବା ପାଇଁ ବହୁତ କମ୍ ବଜେଟରେ ଭଲ ଆଶ୍ରମ ବି ମିଳୁଛି। ସେମିତି କିଛି ଅସୁବିଧା ବି ହେବାର ନାହିଁ। ଆଉ ଆପଣ କୋଉଠି ଜଇଥିଲେ?
ହଁ ମୁଁ ଏଇ ସେଇ ତିନି ଚାରି ମାସ ତଳେ ଯାଇଥିଲି ମଥୁରା ବୃନ୍ଦାବନ ଯାଇଥିଲି ଆଉ।
ଓହୋ କଣ କେମିତି କେତେ ଖର୍ଚ୍ଚ ହଉଛି ଯିବା ଆସିବା କେମିତି ଲାଗୁଛି?
ହଁ ଯାଇଥିଲୁ ଏଠୁ ପ୍ରଥମେ ଟ୍ରେନ କରୁଥିଲୁ ଛଅଶହ ଚାଳିଶ ଟଙ୍କା ଟିକେଟ୍ ଲେଖ ଯିବା ଟିକେଟ କରିଦେଇଥିଲୁ। ତାପରେ ଏଇଠୁ ସିଧା ଗଲୁଭାରି ମଥୁରା ଷ୍ଟେସନ ମଥୁରା ଷ୍ଟେସନ ରୁ ଓହ୍ଲେଇକି ଏଠି ରୁମ ରେନ୍ଟରେ ରୁମ ଭଡା ନେଇକି ସେ ସେଇଦିନ ହିଁ ଆମେ କୃଷ୍ଣଙ୍କ ଜନ୍ମଭୂମି ଗୋକୁଲ ଅ ବହୁ ତାଙ୍କର ଅ ଯମୁନା ନଦୀ ବହୁ ଜାଗା ଏପଟେ ବୁଲିଲୁ ତା ପରଦିନ ବାହାରି ଗଲୁ ଆମର ପ୍ରେମ ମନ୍ଦିର ଇସ୍କନ ଅ ବାକେ ବିହାରୀ କୁଞ୍ଜ ବିହାରୀ ଏମିତି ଆଉ ବୋ ଯମୁନା ନଦୀରେ ନଦୀ ଘାଟ ବହୁ ନଦୀ ଘାଟ ବୁଲିଲୁ ଆଉ ତା ପରଦିନ ଆମେ ଯାଇଥିଲୁ ଉଁ ଆମର ବର୍ଷାନ ରାଧାମ ଜନ୍ମ ସ୍ଥାନ ଆଉ ହେଠି ଆମର ଗୋବର୍ଦ୍ଧନ ପର୍ବତ ସେଇଠି କି ବି ଯାଇଥିଲୁ ଉଁ ତା ପରିକ୍ରମା କରିଥିଲୁ। ତା ପର ଦିନ ଆମେ ସେଇ ମଥୁରରେ ଥିବା କଂସଙ୍କର ଯୋଉ କିଲା ଥିଲା ସେଇ ସେଇଦିନ ସେଇଠି ହି ବୋଲୁଥିଲୁ ବହୁତ ତାଙ୍କର ସେ ଖାଇବା ପାଇଁ ବହୁତ ଭଲ ଲାଗିଲା ତାଙ୍କୁ ଙ୍କ ବିହେଭିୟର ବି ସେଇଠି ବହୁତ ଭଲ ଲାଗିଲା ଆରାମସେ ରହିଲୁ ଓ ଯିବା ଆସିବା ଖାଲି ଟିକେ ଅଧିକ ଖର୍ଚ୍ଚ ହେଲା ନହେଲେ ଆଉ ସବୁ ଏଇଠି ବହୁତ ଭଲ ଥିଲା। ଆଉ ସେଇଠି ବହୁତ ଦିନ ମାନେ ସେଇଟା ଗୋଟେ ଏମିତି ଜାଗା ଗୋଟେ କୋଉ ଜାଗାରେ ବି ଆ ଆପଣ ଆଇଁଷ ପାଇବେନି ସବୁଆଡେ ଭେଜ ସମସ୍ତେ ସଦାବେଳେ ରାଧେ ରାଧେ କହିକି ସମ୍ବୋଧନ କରିଥାନ୍ତି ବହୁତ ଭଲ ଲାଗିଲା ସେ ଜାଗା ଟା ବୁଲିକି ଆସିବାକୁ। ଆପଣ କେବେ ଯିବାକୁ ଚାହିଁବେ କି ଏ ଜାଗାକୁ?
ହଁ ନିଶ୍ଚିନ୍ତ ତ ଆମେ ଯିବୁ ହେଲେ କିନ୍ତୁ କେତେ କଣ କେମିତି ଖର୍ଚ୍ଚ ହଉଛି?
ଖର୍ଚ କିଛି ନାହିଁ ଆପଣଙ୍କ ଟ୍ରେନ ଖର୍ଚ୍ଚ ଯିବା ଆସିବା ପନ୍ଦରଶହ ର ଷୋହଳଶହ ଭିତରେ ହବ ଆଉ ଏଠି ରୁମ ରେଟ ଯଦି ଚାରି ପାଞ୍ଚ ଦିନ ପାଇଁ କରୁଛନ୍ତି ଜଣକା ଦୁଇରେ ତିନି ହଜାର ଖର୍ଚ୍ଚ ହବ ଚାରି ପାଞ୍ଚ ଦିନ ପାଇଁ ଏସୁ ଜାଗାରେ ଆଉ ଟ୍ରାଭେଲିଂ ଜଣଙ୍କ ପିଛା ଦି ହଜାର ଖର୍ଚ୍ଚ ହେଇପାରେ ଆଉ ଖାଇବା ପିଇବା ଆପଣ ଯଦି ମ୍ୟାନେଜ କରିବେ ଦି ହଜାର ଭିତରେ ହେଇଯିବ ବେଶୀ ଟେନ ଆଉ ଦଶ ହଜାର ଭିତରେ ଆପଣ ଯିବା ଆସିବା ବୁଲିବା ଖାଇବା ପିଇବା କିଣା କିିଣି ସବୁ ହେଠି କରିପାରିବେ ବହୁତ ଆଫୋର୍ଟେବଲ ପ୍ରାଇ ଥିଲା ବହୁତ ଭଲ ଲାଗିଲା ବି
ଆଚ୍ଛା ଆପଣଙ୍କ ଉଁ ଫ୍ୟାମିଲି ଯାଇଥିଲେ?
ନା ଫ୍ୟାମିଲି ନାଇଁ ସାଙ୍ଗମାନେ ମିଶିକି ଯାଇଥିଲୁ ଆଉ।
ଓହୋ।
ଫ୍ୟାମିଲି ସହ ଆଗକୁ ପ୍ଲାନିଂ ଅଛି ଯିବାକୁ ଅଛି ସତ୍ୟ ସାଇଙ୍କର ଅଛି ଆମର କୁଟପତି ପ୍ରଶାନ୍ତରେ ତାଙ୍କର ଅଛି ଆଶ୍ରମ ଯୋଉ ଅଛି। ସେଇଠି ଆଗକୁ ଯିବାର ପ୍ଲାନିଂ ଅଛି ଯିବୁ ଏଇଠିକି ଆଉ
ଓହୋ ତ ସାଙ୍ଗଙ୍କୁ ବହୁତ ଆନନ୍ଦ ଥାଏ।
ହଁ ମାନେ ଛୋଟ ବଳୁ ମାନି ଆସିଚି ମୋର ବି ଗୋଟେ ଅ ଦେହ ଖରାପ ଥିଲା ମୁଁ ତାଙ୍କରି ମେଡିକାଲରେ ମୁଁ ଆଁ ଚେକ ଅପ୍ ହେଇଥିଲି ତାଙ୍କର ମେଡିକଲ ମୁ ଟ୍ରିଟମେଣ୍ଟ ହେଇଥିଲା ଫ୍ରି ଅଫ କଷ୍ଟ ରେ ହେଇଥିଲା ମୁଁ ମୁଁ। ସାତ ସାଇଙ୍କର ଯୋଉ ପ୍ରଶାନ୍ତି ସେଇଠିକି ବି ବହୁତି ମାନେ ବହୁତ ତିନି ଚାରି ଦି ଥର ଖଣ୍ଡେ ଯା-ଯାଇକି ଆସିଲିଣି ବହୁତ ଭଲ ଜାଗା ବି ଏଇଟା।
ଓହୋ କଣ ସେଇଟା କୋଉଠି ଅଛି ଆଉ କେମିତି ଯିବା
ଏଇଟା ଆମର ଟ୍ରେନ ପ୍ରଶାନ୍ତି ଏକ୍ସପ୍ରେସ ଯାଉଛି ଏଇଠି ସକାଳ ଛଅଟା ମେରେ ଛଅଟା ସାଢ଼େ ପାଞ୍ଚଟା ଛଅଟାରେ ମେରେ ବାହାରୁଛି। ଏଇ ସକାଳ ଛଅଟା ବାହାରିଲେ ତା ପରଦିନ ସାଢେ ଆଠ ନଅଟା ରେ ଲଗେଇ ଦଉଛି। ପ୍ରଶାନ୍ତି ପୁଟବତୀରେ ଲଗେଇ ଦଉଛି ସେଇଠୁ ଆମେ ଯାଇଥିଲୁ ତାଙ୍କ ଆଶ୍ରମ। ଆଶ୍ରମରେ ଆଧାର କାର୍ଡ ଦେଖେଇଲେ ସେଇ ଟାଇମରେ ମୁଁ ଟାଇମ ରେ ତାଙ୍କର ଦିନକୁ ପିଛିିକା ଗୋଟେ ହ ବଡ ହଲ୍ ଥାଏ ଏଠି ସବୁ ଲୋକ ରହିଥାନ୍ତି। ସେଦିନ ପ୍ରତି ଦଶ ଟଙ୍କା ଲେଖାଏ ଥିଲା ଏବେ ବଢିଯିବନି। ଆଉ ତମେ ଯଦି ଚାହିଁବ ସେଇଠି ତମେ ରୁମ ବି ପର୍ସନାଲ ରୁମ ବି ନେଇ ପାରିବ ତାଙ୍କର ବହୁତ କମ ପ୍ରାଇସରେ ମିଳିଯାଏ ଆଉ ସେଠିକାର ଖାଇବା ବି ବହୁତ କମ। ମୁଁ ଯିବା ମୁଁ ମାନେ ଯାଇଥିବା ସମୟରେ ଦଶ ଟଙ୍କା ଲାଗିଥିଲା ଏବେ ବଢିଯାଇ ଥାଇପାରେ କିନ୍ତୁ ଭଲ ଖାଇବେ ଭାତ ଡାଲ ଭାତ ତାଙ୍କର ସାମ୍ବର, ଚଟଣୀ, ଖଟା ବହୁତ ପ୍ରକାର ଖାଇବା ଥାଏ। ଆଉ ସେଇଠି ବହୁତ ବହୁତ ସାରା ଜାଗା ସତ୍ୟ ସାଇଙ୍କର ମ୍ୟୁଜିୟମ ଅଛି ତାଙ୍କର ଆର୍ଟ ଗ୍ୟାଲେରୀ ଅଛି। ତାଙ୍କ ବହୁତୁ ଶିବ ମନ୍ଦିର ଗୋଟେ ଭଲ ଶିବ ମନ୍ଦିରଟେ ଅଛି ବହୁତ ଜାଗା ଏମିତି ବୁଲୁଥିଲୁ ଆମେ। ସେଇ ଜାଗାରେ।
ଆଚ୍ଛା। ତାହେଲେ ଆଗକୁ ଆଉ କୁଆଡେ ଯିବାର ପ୍ଲାନିଂ ଅଛି ଆପଣଙ୍କର?
ଆଗୁକୁ ଭାବୁଛୁ ଯିବୁ ଆମେ ଦ୍ୱାରିକା ଭାବୁଛୁ ଯିବୁ ଆଉ। ଆର ବର୍ଷ ଅ ଟାଇମକୁ ଶୀତ ଦିନ ଟାଇମକୁ। ସେୟା ପ୍ଲାନିଂ ଅଛି ଆଉ।
ଦ୍ଵାରିକା କଣ ଡାଇରେକ୍ଟ ଟ୍ରେନ୍?
ଡାଇରେକ୍ଟ ଟ୍ରେନ ତ ଏବେ କିଛି ମୁଁ ଦେଖିନି ହଁ ଥିଲା ବୋଧେ। ହଁ ଏମିତି କିଛି ବ ପ୍ଲାନିଂ ଏପନ୍ତ ଷ୍ଟାର୍ଟ କରିନୁ। ଦେଖାଯାଉ ପେ ହେବେ ଏବେ ସବୁ କଥା ହେଇଥିଲୁ ଜଷ୍ଟ। ପ୍ଲାନିଂ କରିବୁ ତାପରେ ଯିବୁ ଆଉ।
ଓହୋ। ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସବୁ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ହଁ ଭଲ ଅଛନ୍ତି।
ଓଁ ହ ହ ହଉ।
ଆଉ ଏବେ ସବୁ କେମିତି ଚାଲିଛି ଆପଣଙ୍କର?
ହଁ ସବୁ ଠିକ ଠାକ ଆ ଚାଲିଛି ଏବେ ତ ଗୋଟେ ଜବ୍ ଖୋଜା ଚାଲିଛି। ଜବ୍ ମିଳିଗଲେ ଏମ। ବେଟର ହୁଅନ୍ତା ପଢାପଢି ସଇଲାଣି ନା ଏବେ ଜବ୍ ଟିକେ ଇଁ ଖୋଜା ଚାଲିଛି ଆଉ।
ଓହୋ ଆଉ ପାଠ ପଢା ପଢି ଲାଣି।
କଣ କହିଲେ?
ପାଠ ପଢ଼ାପଢ଼ି ସବୁ ସାରିଲାଣି?
ହଁ ଏବେ ତ ସଇଲା ଏବେ ଗ୍ରାଜୁଏସନ ଯସ୍ ସଇଲା ଆଁ ତାପରେ ଦେଖିବା ମା ଟର ହବ ଯଦି କରିବି ତା ତେବେ ଟିକେ ଫାଇନାସିଆଲ ଟିକେ ଇଏ ରହୁଛି। ତ ଜବ ତ ନିହାତି ଟିକେ ନାକ ଦରକାର ଏବେ। ସେଥିପାଇଁ ଜବ୍ ଟିକେ ଖୋଜା ଚାଲିଛି ଆଉ। ଆପଣ ଏବେ କଣ କରୁଛନ୍ତି?
ସେଇ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହଉଛି ଆଉ କିଛି
ହୁଁ ଭଲ ଭଲ। ଅ ପ୍ରସ୍ତୁତ ହୁଅନ୍ତୁ ହେଁ ଲାଗିଗଲେ ଭାଗ୍ୟର କ ତା ବୋଧି ବଳି ବାଇ ଲାଗିଗଲା। ତ ସମସ୍ତେ ବହୁତ ଖୁସି ମନେ କରିବେ ମୁଁ ବି ବହୁତ ଖୁସି ମନେ କରିବି ଆପଣ ସରକାରୀ ଲାଗି ହେଇଯିବ।
ଆଉ ଆପଣ ସେଥିପାଇଁ ପ୍ରିପେୟାର ହଉନାହାନ୍ତି ନହେଲେ।
ହଁ ମୁଁ ବି ଚାଲିଛି ମୋର ପ୍ରିପେୟାର୍ ମୁଁ ଗୋଟେ ମାନେ ଖୋଜିବା ସହିତ ର ପ୍ରାଇଭେଟ। ଜବ୍ କିଛି ଖୋଜିବା ସହିତ ସରକାରୀ ପାଇଁ ବି ପଢାପଢି ଚାଲିଛି। ଆଗକୁ ଯେତିକି ଆସୁଛି ଆପ୍ଲାଏ ବି କରିଛି ଏବଂ। ଏକ୍ଜାମ ବି ଦବାକୁ ଯାଉଛି ଦେଖାଯାଉ ଯଦି ହେଇଗଲା ତ ଭଲ କ ଥା ସମସ୍ତେ ବି ଚାହାନ୍ତି ନା ସରକାରୀ ଭଳିଆ ଚାକିରି ଗୋଟେ ସମସ୍ତଙ୍କର ହଉ।
ହଁ ସେଇଟା ତ ଠିକ ଯାହେଲେ।
ହୁଁ ହୁଁ।
ଆଉ ଆପଣଙ୍କ ଭଉଣୀ ଏବେ କଣ କରୁଛନ୍ତି?
ତାର ଏବେ ଜସ ଅଁ ଦଶମ ଏବେ ଶଇଲା। ଏବେ କଲେଜ ପ ପ ଫର୍ମ ପକେଇଛି ଆସିନି ଆସିବ ଆଉ।
ଆଉ ଆପଣଙ୍କ ଘରେ ସମସ୍ତେ ଏବେ କଣ କରୁଛନ୍ତି?
ସମସ୍ତେ ଏବେ ତ ବାବା ଟିକେ କାମରେ କାମରେ ବାହାରକୁ ପଳେଇଛନ୍ତି ମାମା ଏପଟେ। ଏ ସେ ଟି ଭି ଦେଖୁଛନ୍ତି ଆଉ ଭଉଣୀ ତା ସାଙ୍ଗମାନଙ୍କ ସହିତ ଟିକେ ଯାଇଛି ତାଙ୍କ ସାଙ୍ଗ ଘର ଠି କିରି ଯାଇଛି। ଆପଣ ଏବେ କଣ କରୁଛନ୍ତି?
ଏଇ ବସିଥିଲି ଆଉ।
ଓହୋ ଆ ଆପଣଙ୍କର ଭାଇଙ୍କର ଏବେ ବୋଧେ ଦଶମ ଚା ହେଲା ବୋଧେ?
ହଁ ଦଶମ ଚା ଏବେ ଆ ହେଇଛି ଆଉ ଆର ବର୍ଷ ପରୀକ୍ଷା ଦବ ଆଉ।
ଓହୋ ଭଲ ଆଉ ଦେଖନ୍ତୁ ତାଙ୍କୁ ଦଶମ ଟା ଭଲସେ ମାର୍କ ରଖିଦେଲେ ଭଲ କଲେଜ୍ ଆସିବ ଆଗକୁ ବଢିଆ ତାଙ୍କୁ ସୁବିଧା ହବ।
ହଁ ସେଇଟା ତ ଠିକ୍ ଯାହା କହିଲେ।
ଅ ହଁ। ଓହୋ, ଆଗକୁ ରଥଯାତ୍ରା ଆସୁଛି ଯିବେ କି ନାଇଁ ଜଗନା ନାଥ ମନ୍ଦିର ପୁରୀ?
ହଁ ହଁ ସେଇଟା କେମିତି ବା ଭୁଲି ପାରିବୁ ସେଇଟା ନିଶ୍ଚୟ ଯିବୁ।
ହୁଁ ହୁଁ। କୋଉଠି କେବେ ଯିବେ ସୁନାବେଶ ନା ବାହୁଡା କେବେ ଯିବେ?
ଏଇ ବାହୁଡା ଟାଇମ୍ ରେ ଟିକେ ଯିବୁ ଆଉ। ସୁନାବେ ସବୁ ତ ଭିଡ଼ ପ୍ରବଳ ହେଇଥିବ, ତ ଦେଖି ସେ ବାହୁଡ଼ା ଟାଇମକୁୁ ଯିବୁ ଆଉ।
ଓହୋ।
ଆପଣ ଯିବେ ନା ନାଇଁ?
ହଁ ହଁ ମୁଁ ବି ଯିବି। ମୋର ବି ସେମତି ଠିକ୍ ନାହିଁ ଯୋଉ ଯେ ସୁନାବେଶ କି ବାହୁଡା ଯେବେ ଫ୍ରି ରହିବି ସାଙ୍ଗେ ସାଙ୍ଗେ ବାହାରିବି ଆଉ।
ଆଉ କଣ କରୁଥିଲେ ଏବେ?
କିଛି ନାହିଁ ଏଇ ଜଷ୍ଟ୍ ଆସିଚି। ଗାଧେଇକି ଆସିଲି ବସିଚି। ତାପରେ ଆଉ ଟିକେ ପରେ ଟିକେ କାମ ଅଛି ମୁଁ ଟିକେ ଯିବେ ଆଉ।
ଆଉ ଏବେ ସବୁ ଭଲ ଚାଲିଚି?
ହଁ ହଁ ସବୁ ଏବେ ତ ଭଲ ଅ ଚାଲିଚି। ହଁ ସବୁ ଠିକ୍ ଠାକ୍ ଏବେ ଚାଲିଚି।
ଆଚ୍ଛା ହଉ ମୁଁ ଟିକେ ରଖୁଚି ମୋ କଲ୍ ଗୋଟେ ଆସିଲାଣି।
ଆଜ୍ଞା ଆଜ୍ଞା ଠିକ୍ ଅଛି।